ନମସ୍କାର ସାର୍। ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଭଲ ଅଛି। ଆପଣ?
ହଁ ମୁଁ ବି ଚାଲିଛି ଆଉ।
ଆଉ ଦେହ ପା ଠିକ୍ ଅଛି?
ହଁ ସବୁ ଠିକ୍। ଆଜିକାଲି ତ ଆଜିକାଲି ତ ତାମାନେ ସେ ଛୋଟ ଛୁଆକୁୁ ବି ତାମାନେ ଛୋଟ ଛୁଆର ବି ଯୋଉ ଯୋଉ ଟେଷ୍ଟ କରିବ ତାକୁ ବି କିଛି ନା କିଛି ହେଇଥିବ। ଯୋଉ ଆମେ ସବୁ ଖାନ୍ ଯୋଉ ଖାନ୍ ଖାଉଚି ଯୋଉ ସାର ସବୁ ହଉଚି।
ଛୋଟ ହଉ କି ବଡ ହଉ ଯାହା କୁ ବି ହଉ।
ହଁ ଆଗ କାଳ ଲୋକମାନେ କଣ କରୁଥିଲେ ତାମାନେ ଚାଲି ଯାଉଥିଲେ ବହୁତ କାମ କରୁଥିଲେ। କିନ୍ତୁ ଏବେ କଣ ଏବେ କଣ ସବୁ ମେସିନ ହେଲାଣି। ତ ଆଉ ଘରରେ ସେମିତି କାମ କରିବାକୁ ପଡୁନାହିଁ। ବସି ବସି ଯାହା ସବୁ କରୁଚୁ। ତ ସେଥିପାଇଁ ବହୁତ ରୋଗ ହେବାର ସମସ୍ତଙ୍କୁ ସମ୍ଭାବନା ଅଛି।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏବେ ରୋଷେଇ ବାସ ଚାଲିଚି। ଆଉ ବାକି ସମସ୍ତେ ଯେ ଯାହାର ରୁମ ରେ ଅଛନ୍ତି ଆଉ। ନଅ ସାଢେ ନଅ ହେଲେ ଆମେ ଏଟା ମାନେ କରୁ।
କେମିତି।
କଣ କହିଲେ?
ଘର ଲୋକଙ୍କ ଦେହ ପା କେମିତି ଭଲ ନା?
ହଁ ସବୁ ହଁ ସବୁ ଠିକ୍ ଅଛି। ଏବେ ତ ବର୍ଷା ହଉଚି ସମସ୍ତେ ଘର ଭିତରେ ଅଛନ୍ତି।
ଆଜ୍ଞା ଆଜ୍ଞା ସେମିତି ଜଗନ୍ନାଥ ସମସ୍ତେ ଭଲ ରଖନ୍ତୁ। କାହାର ଯେମିତି କିଛି ନ ହଉ।
ହଁ। ଏବେ ଏଇଟା ଯଉ କଣ କି ସ୍ନାନ ପୂର୍ଣ୍ଣିମା ର ଦେଖିଲେ କି ନ୍ୟୁଜ ଦେଖିଲେ ପୁରୀର?
ନା ନା ମୁଁ ନିୟୁଜ୍ ଦେଖିନି। କଣ ହେଇଚି ପୁରୀ ରେ?
ନା କିଛି ନାଇଁ ଯୋଉ ପୁରୀର ଯୋଉ ଅ ଭଗବାନଙ୍କୁ ଯୋଉ ଏଇଟା
ନା ନା ମୁଁ ଦେଖିନି ମୁଁ ନିଉଜ ଏତେ ଦେଖେନି। ନାଇଁ ଇଣ୍ଟରନେଟ ରେ ଆସି ଦେଖିଦିଏ ନ୍ୟୁଜ ଏତେ ଦେଖେନି।
ସେଇଟା ଆକ୍ଚୁଆଲି କିନି ଯୋଉ ସାନ ପୂର୍ଣିମା କାହିଁକି ହୁଏ କହିଲେ? ଜାଣିଛନ୍ତି ମୁଁ ଏବେ ଜଷ୍ଟ ଗୋଟେ ଏଇଟା ଇନଷ୍ଟାଗ୍ରାମ ରେ ଦେଖୁଥିଲି। ଏ ଯେ ସେ ଗୋପୀ ଯଉ ଅଁ କୃଷ୍ଣ ଙ୍କୁ ଗୋପୀ ମାନ ଗୋପୀ ମାନେ ଆକଚୁଆଲି ତାମାନେ ଅଭିସାପ ଦେଇଥିଲି କୃଷ୍ଣଙ୍କୁ।
ହୁଁ।
ତ ସେଥିପାଇଁ ସେ କୃଷ୍ଣ ସେଥିପାଇଁ ଏଇ ଦିନଟାକୁ ତା ମାନେ ଯୋଉ କୃଷ୍ଣଙ୍କ ଜଗନ୍ନାଥ ଯୋଉ ଗାଧାନ୍ତି ତା ମାନେ ସାରା ଦୁନିଆ ସେଟା ଦେଖେ। ସେଥିପାଇଁ ତାକୁ ସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଇଛି। ମୁଁ ବି ଜାଣିିନଥିଲି ଆଜି ଜଷ୍ଟ ଟିକେ ପୂର୍ବରୁ ଦେଖୁଥିଲି। ତ ମୁଁ ଜାଣିଲି, ଆପଣ ଜାଣିଥିଲେ?
ହଁ ନା ନା ମୁଁ ଏଇଟା ଜାଣନଥିଲି। ସେଇ କୃଷ୍ଣ ମାନେ ଯୋଉ ଜଗନ୍ନାଥଙ୍କ ମାନେ ଛାତିରେ କୃଷ୍ଣଙ୍କ ହାର୍ଟଟା ଲାଗିଛି ବୋଲି।
ହଁଁ ସେଟା ହଁ ସେଟା ତ ଥିଲା।
ସେଇଟା ଗୋଟେ ବର୍ଷରେ ଗୋଟେ ପ୍ରତିିବର୍ଷରେ ଥରେ ଚେଞ୍ଜ୍ ହୁଏ ବୋଲି।
ପ୍ରତି ବର୍ଷରେ ହୁଏନି।
ପ୍ରତିିବର୍ଷରେ ସେଟା ହୁଏନି ସେଟା ତ କେତେ ଯୋଉ କଣ କି ପ୍ରତିବର୍ଷରେ ହୁଏନି ସେଟା। ପାଞ୍ଚ ନା ସାତ୍ ସାତ ବର୍ଷରେ ହୁଏ ନା।
ମୁଁ ପ୍ରତିବର୍ଷ ମାନେ କହନ୍ତି ଯୋଉ ଜଗନ୍ନାଥଙ୍କ ଯୋଉ ଉଁ କାଠରେ ହେଇଛନ୍ତି ନା କାଠରେ ସେ କାଠଟା ଯେତେବେଳେ ହଁ ସେଇଟା ସେମିତି ହୁଏ ସେଇଟା ହିଁ ମୁଁ କହୁଛି।
ହୁଁ-ହୁଁ-ହୁଁ।
ହୁଁ ସେଇଟା ପ୍ରତିବର୍ଷ କାଠରେ ଚେଞ୍ଜ୍ ହୁଅନ୍ତି ସେ
ହୁଁ ହଁ, ସେ ହଁ ସେଟା ଯୋଉମାନେ ତା ମାନେ ଯୋଉ ପଣ୍ଡାମାନେ କରନ୍ତି ସା ଆଖିରେ ତା ମାନେ ସେ ପଟି ବାନ୍ଧିକି କରନ୍ତି।
ତାହେଲେ ଯିଏ ଦେଖିବ ସିଏ ସେଇଠି ସମାପ୍ତ ହେଇଯିବ।
ହଁ ସେଟା ତ ତାଙ୍କର ବଂଶ ବଂଶରୁ ବଂଶ ପରି ଆଉ କରନ୍। ନ୍ତି ଏମିତି ସାଧାରଣ ମାନେ ନର୍ମାଲ କୋଉ ପଣ୍ଡା ସେଟା କରନ୍ତିନି, ବୁଝୁଛ।
କରୁଥିବ ଆଉ ସେ ସ୍ପେସିୟାଲି ଜଣେ ଥାନ୍ତି ଯେମିତି ଟ୍ରିଟମେଣ୍ଟ୍ ଯେମିତି କରନ୍ତି ଯେମିତି ପର୍ସନାଲ ଜଣେ ଥାନ୍ତି ସେ ତାଙ୍କର ସେଇଟା।
ହଁ ସେଟା ସେଟା ଆକ୍ଚୁଆଲି ପରେ ହଁ ତା ମାନେ ଧରିବା ପାଇଁ ସେଟା ବହୁତ ତା ମାନେ କୋମଳ ସେଟା।
ହୁଁ ହୁଁ, ଯାହାବିହେଲେ ହାର୍ଟ ଯାହା ବି ହେଲେ ଠାକୁରଙ୍କ ହାର୍ଟେ। ଆମ ହାର୍ଟ ବି ସେମତି ଧରିବା ପାଇଁ କୋମଳ ନୁହଁ କି ଯାହା ବି ହେଲେ ଆଉ ଆମର କଣ ଯାହା ବି ହେଲେ କଣ ପଥର କି। ସେମିତି ଯୋଉ ସଫ୍ଟ ଅଛି ଆଉ।
ହଁ।
କେବେ ପୁରୀ ରଥଯାତ୍ରା ଦେଖିବାକୁ ଯାଇଛନ୍ତି?
କଣ କହିଲେ, ପୁରୀ ରଥଯାତ୍ରା? ନା ରଥଯାତ୍ରା ଦିନ ନାଇଁ। ରଥଟଣା ଦିନ କାହିଁକି ଯିବି? ଯେହେତୁ ଭଗବାନଙ୍କୁ ତ ଦେଖି ହେବନି ତାନୁ ତା ମାନେ ଭଲ ଆପଣ ଟିଭିରେ ଲାଇଭ୍ ଟେଲି ତା ଦେଖି ଦିଅନ୍ତୁ ପୁରା ପାଇପି।
ଭଗବାନଙ୍କୁ ଦେଖିପାରିବେନି, ଇଏ କଣ କଷ୍ଟ ସହିକି ଟିକେ ଯାଆନ୍ତି ଲୋକମାନେ ତଥାପି ଭଗବାନଙ୍କୁ ଦେଖିବା ପାଇଁ।
ଦେଖି ଯିଏ ଦେଖିବା କଥା ଦେଖନ୍ତି ଦେଖିପାରନ୍ତିନି ଆଉ ଯିଏ ଦେ ଦେଖିବା କଥା ଦେଖନ୍ତି ନହେଲେ ଅଧିକାଂଶ ଲୋକ ଦଳାଚକଟା ହେଇକିନି କିଏ‌ କାହା ଦେହ ସିରିୟସେ।
ହଁ ସବୁବେଲେ ସେମିତି ଦୁର୍ଘଟଣା ହ ହଉଛି ନା, ସବୁ ରଥଯାତ୍ ସେ ଦୁର୍ଘଘଟଣା ହଉଛି କିଏ ରଥ ଚକ ତଲେ ପଅ ଗଲେ। କିଏ ଦେଖିପାରିଲାନି। ବହୁତ ଲୋକ ବି ତା ମାନେ ସେମିତି କରନ୍ତି ଯଦି ମୋ ତ ମୋ ହିସାବରେ ଯିବା କଥା ନୁହଁ।
ନା ନା, ଯେତେ କମ୍ ଲୋକ ହେବେ ସେତେ ମାନେ ଏମିତି ରଥରେ ମାନେ ଟଣା ତ ହବ। ତମେ ଦେଖିବ କଣ ସେଇଟା ତ ଲାଇଭ୍ ଟେଲିକାଷ୍ଟ ଏବେ ହେଇଯାଉଛି, ଯୋଉମାନେ ଯାଆନ୍ତି ସେ ଆଗରୁ ରୁହନ୍ତି ସେ ବହୁତ ଆଗରୁ ଯୋମାନେ ରୁହନ୍ତି ଧରି ନିଅନ୍ତୁ ଆପଣ ଏବେ ଯଦି ଯିବେ ସିଟ ମାନେ ଘର ମାନେ ରୁମ ମିଳିବା ଭାରି କଷ୍ଟ ଯିଏ ରୁମ ଦବ ସେ ଆପଣକୁ ପାଞ୍ଚ ହଜାର ତିନି ହଜାର ବହୁତ ମାନେ ରେଟରେ ଦବ। ତାଠୁ ଭଲ ଆପଣ ଫାଙ୍କରେ ଯିବେ। ଦି ହଜାର ତିନି ହଜାର ଟଙ୍କା ନବ ଆପଣ ରହିବେ ଦି ଦିନ ରହିବେ ତିନି ଦିନ ରହିବେ। ସେ ପୁରୀ ସିବିଚି ନୀଳାଦ୍ରି ସିବିିଚି ନରେନ୍ଦ୍ର ପୋ ସବୁ ବୁଲନ୍ତୁ ସବୁ ବୁଲନ୍ତୁ ଆରାମ୍ ବୁଲିବେ ଆପଣଙ୍କ ହତରେ ଟାଇମ ଅଛି ଆପଣଙ୍କ ହାତରେ ପଇସା ଅଛି। କିଛି ପ୍ରୋବ୍ଲେମ ନାହିଁ ସବୁ ସୁବିଧା ଆପଣ ତ ସେଇୟଆ କରିପାରିବେ। ଏତେ କଷ୍ଟ ହେକି ଯିବା କଣ ଦରକାର?
ସି ସେମିତି ମନରେ କଲେ ବି ତ କି ଟିଭି ଦେଖିକି ତ ଜୁ କଲେ ବି ଭଗବାନ ଶୁଣିବେ ଯଦି ଭ ତି ଥିବ। ସେଥିପାଇଁ ମତେ ତାଙ୍କ ରଥଯାତ୍ରା ଟାଇମ ରେ ଯିବା କଥା ନୁହଁ ମୁଁ ସେମିତି ଭାବେ।
ହଁ ମୋର ବି ଯିବା କିଛ ହୁଏ ମୁଁ ଯାଏନାଇ କ ପାଇଁ ନା ଏଠି ଆଉ।
ହଁ ଟିଭିରେ ତ ଆରାମସ ତାମାନେେ ଭଗବାନଙ୍କୁ ଦେଖିବୁ। ପୁରା ସେ ସେଠାରେ ଗଲେ ତ ଦେଖିହବନି ନା ବହୁତ ଲୋକ ଏମିତି ଯାଆନ୍ତି ଆସନ୍ତି।
ହ।
ରଥ ଟିକେ ଟିକେ ଟାଣିବେ ତ ଟାଣିବେ ନହେଲେ ଭଗବାନଙ୍କୁ ଦେଖି ହୁଏନି। ତ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ଦି ଥର ହୁଏ କେତେବେଳେ ନା ଯେତେବେଳେ ରଥ ଟଣା ହୁଏ। ତାପରେ ଯେତେବେଳେ ଇଏ ତ ଯାଇ ଲକ୍ଷ୍ମଙ୍କ ମ
ହଲୋ ହଁ ହଁ ଶୁଭୁଚି ଶୁଭୁଚି।
କ କହିଲେ ଆପଣ ଖାଇବାକୁ
ନା ନା ମୁଁ କହିଲି କି ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ସେ କଣ ଖାଇବାକୁ କଣ ଭଲ ଲାଗେ? ତାମାନେ ଆପଣଙ୍କର ପ୍ରିୟ ଜିନିଷ କଣ ଯେଥି ଜଳଖିଆରେ ହଉ ନା କୌଣସି ମେନ୍ ଆଇଟମ ଯୋଉ ଭାତ ଯୋଉ ଖାଆନ୍ତି ନ୍ତି ଲଞ୍ଚ ରେ
ହଁ ମାନେ କହିବାକୁ ଗଲେ ଖରା ଦିନ ଆପଣ ଜଣିଥିବେ ପଖାଳ।
ହଁ ଖରାଦିନ ପଖାଳ ମୋର ବି ପସନ୍ଦ।
ହଁ ସେଟା ଆଉ କହିବାକୁ ଗଲେ ସେମତି ବିରିୟାନୀ। ବିରିୟାନୀ ଅଛି କି ସେ ଗୁପଚୁପ ଅ ଗୁପଚୁପ ଅଛି।
ହଁ।
ଗୁପ ଝିଅ ମାନ ପିଲମାନଙ୍କର ଫେମ ନାନା ଫେବରାଇଟ୍ ତଥାପି ପୁଅ ମାନଙ୍କର ଭି ଫେବରାଇଟ୍।
ହଁ ସେଇଟା ତ ହଁ ଆଗ କାଳରେ ନା ଆଗ କାଳରେ ଝିଅ ମାନେ ଖାଉଥିଲେ ଗୁପ ଚୁପ ଏବେ ପୁଅ ମାନଙ୍କୁ ର ପସନ୍ଦ ହେଲାଣି ଏବେ ସମସ୍ତେ
ହୁଁ। ଗୁନି ଖାଇବାକୁ ଭଲ ଲାଗେ। ତାପରେ ଗୁପଚୁପ ଖାଇବାକୁ ଭଲ ଲାଗେ। ମ ମୋମୋ, ମୋମୋ ଏତ ମୁଁ ଖାଏନିଁ ଟେଷ୍ଟ ଲାଗେନି ମାନେ କଣ କହିଲେ ମାନେ ସେଇଟା ଗୋଟେ ସିଝା ହେଇଥିବ ନା ସେଇଟା। ତା ଭିତରେ ଯାହା ଥାଉ ସିଝା ହେଇଥିବ ଗୋଟେ ଉପରେ ଯେମିତି ଆପଣ ଜେମତି ଗୋଟେ ଫ୍ରାଏ କରିି ଖାଇବେ। କି ଯଦି ମାନେ ଚିକେନ ଟା ଯେମିତି ତିଆରି କରି ଖାଇବେ ସେମତି ଏଇଟା କଣ ହେଇଯିବ କି? ହଁ ସେଇଟା ଯିଏ ଫ୍ରାଏ କରି ଦଉଚନ୍ତି ସେଇଟା ଅଲଗା କଥା ସିଏ ରେଟ୍ ଅନୁସାରେ ଅଧିକ ପଇସ ନଉ
କି ଚଳିବ ସବୁଦିନ ସେମିତି ଭଲ ଲାଗେନି।
ସେମିତି ଭଲ ଲାଗିବନି। ଦେହ ଖରାପ କରିଦବ କାରଣ ଏଟା ମଇଦା ହଉଛି ଡେଲି ମଇଦା ଜିନିଷ
ଖରାବେ ଖରାପ ହ କିନ୍ତୁ ଆଜି କାଲିର ଛୁଆ ର ନା ବହୁେତ ସେମାନେ ଯୋଉ ମିଳୁଚି ଚିପସ୍ ତାପରେ ଯୋ ମୋମୋସ ପିଜା ଖାଇକି ତାଙ୍କୁ ଏବେଠୁ ତାମାନେ ତାଙ୍କର ଦେହ ଖରାପ ହେଇ ବସିଲାଣି। ଆଉ ସେଟା ଭଲ ବି ନୁହଁ ନା। କିନ୍ତୁ ଆଜିକାଲି ଛୁଆ ମାନେ ସେଟାକୁ ହିଁ ସେମାନେ ବେଶୀ ଭଲ ପା ପାଉଛନ୍ତି ଚକୋଲେଟସ୍ ହେଲା। ଫୁଟି ସବୁ ପିଇବେ ସେମାନେ।
ଭଲ ନୁହଁ ଆଉ କହିବି କଣ?
ହୁଁ।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
ଆଜ କାଲି ସେଟା ହିଁ ତା ମାନେ ଦେହକୁ ଖରାପ କରୁଛି।
ହଁ ଯୋଉ ଯୋଉଟା ବା ପାଟିକୁ ଯୋଉଟା ଶୁଆଦିଆ ସେଟା ଦେହ ପାଇଁ କ୍ଷତି କାର ହବ। ଆପଣ ଯଦି ଜାଣିଥିବେ ଯୋଉ ନିମ ଯୋଉ ଆମ ଯୋଉ ଖାଆନ୍ତି ନିମପତ୍ରର ଶାଗ କରିବ ଗୋଟେ।
ହଁ ହଁ ନିମ୍ବପତ୍ର ଯୋଉ ଅ ନିମ୍ବପତ୍ର ଫୁଲଟା ଖାଇଚନ୍ତି କି ନିମ୍ବପତ୍ର?
ନା ନା ନା ମୁଁ ସାଗ ଟା ଖାଇଚି।
ହଁ ଶାଗ ଶାଗ ତ ବହୁତ ଭଲ ଲାଗେ, ହଁ ସେ ପତ୍ର ସେ ପତ୍ର ବି ଭଲ ଲାଗେ।
ନର୍ମାଲ କଥା କଲରା। କଲଟା ଖାଇବାକୁ କଣ ପିତା କେହି ଲୋକ ଖାଆନ୍ତିନି, ନା କେହି ଲୋକ ଖାଆନ୍ତିନି। କିନ୍ତୁ ସେଇଟା ଆମ ଭିତରେ ଦେହକୁ ଗଲେ ସେଇଟା ଆମ ପାଇଁ ଭଲ।
ହୁଁ ମତେ ଭଲ ଲାଗେ କଲା କଲା ଶାଗ। ମୋର ଭାରି ପସନ୍ଦ। ଆପଣ କେତେ ପ୍ରକାର ଶାଗ ଖାଇଚନ୍ତି?
ମୁଁ ଖାଇଚି ଆମର କନ୍ତି ଶାଗ। ସୁନ୍ ସୁନିଆ, କଳମ, ମୋର ସୁନ୍ ସୁନିଆ ଫେବ୍ରାଇଟ୍।
ସେଟା ବି ଭଲ ଲାଗେ କଲମ ସାଗ, ଶୁନ ସୁନ୍ ସୁନିଆ ସାଗ। ହୁଁ।
ହୁଁ।
ଆଉ କଣ ବାଣ ଲେଉଟିଆ। କମ୍ ସଜନା।
ହଁ।
ସଜନା ଶାଗ ବି ଭଲ ଲାଗେ।
ହୁଁ। ହୁଁ।
ଆଉ ଆପଣ ଯୋଉ ସବୁ କୁନ୍ଦୁରୁ ଶାଗ ଖାଇଚନ୍ତି?
ହଁ ମୁଁ ଖାଇନି କିନ୍ତୁ ଶୁଣିଛି ବୋଧେ ଗାଁ ରେ ଖାଆନ୍ତି।
ହଁ ସେଇଠି ସେ ଗାଁ ରେ ମିଲେ ଆଉ ଯୋଉ କେନା ଶାଗ। ତାରପରେ ଅ ଯୋଉ କଣ କି ବହୁତ୍ କଣ କି?
ସୁଜୁନା ସୁଜୁନା ସାଗ। ଆଜ୍ଞା ସଜନା ସେଟା ସଜନା ଆପଣଙ୍କ ଆଡେ କୁହନ୍ତି, ଆମର ସୁଜୁନା କୁହନ୍ତି।
ହଁ ସଜନା ବହୁତ ଭଲ ଲାଗେ।
ସଜନା ଟା ଭଲ ଲାଗେ ଆଉ ଆଖି ପାଇଁ ବି ବହୁତ ପାୱାର।
ହଁ ଆଉ ଦେହ ପାଇଁ ବି ସେଇଟା ଭଲ୍।
ଦେହ ପାଇଁ ବି ଭଲ, ଯୋଉ ଦେହହାତ ଯୋଉ ବେଳେ ଯୋଉ କୁଣ୍ଡେଇ ହୁଏ କି ଫଳିଯାଏ ସେ ତା ପାଇଁ ଭଲ। ସେଟା ବି ଟିକେ ଟିକେ ମନେ ଜଷ୍ଟ ଟିକେ ଟିକେ ପିତା ଭଳିଆ ଲାଗିବ, ପିତା ଟାଇପ୍ ର।
ହଁ।
ହୁଁ। କଲେ କଲରାଟା ନୁହ ନା କଲରାଟା। ନାଇଁ କଲରାଟା କଣ ନା କଲରାଟା ଧରି ନିଅନ୍ତୁ ଗୋଟା କଲରା ମଝିରୁ କାଟିଦେବେ, ମଝିରୁ କାଟ୍ ମାନେ ମଝିରୁ କାଟି ଦେବେ ତଥାପି ଅ କୋଉ ଭଳିଆ ଆମର ଯୋଉ ଲଙ୍କା ଚପ ଯେମିତି କରନ୍ତି।
ହଉ ହଉ।
ଲଙ୍କା ଟା ଯେମିତି ଚାରି ଫାଳ କି ପାଞ୍ଚ ଫାଳ କରନ୍ତି ହଁ ଲମ୍ବା ଲମ୍ବ ହଁ ସେମିତି ଗୋ ଗୋ ଦିଟା ମାନେ ଗୋଟେ ମାନେ ଗୋଟେ ଗୋଟେ ସ୍ଲାଇସି ଗୋଟେ ସ୍ଲାଇସ୍ ଉପରେ ବାଟଣ ଯୋଉ ଦିଅନ୍ତି କଣ ଯୋଉ ହଳଦୀ ଫଲଦି ଲ ଲଙ୍କା ଗୁଣ୍ଡ ଦେଇକି ବାଟଣ ଗୋଟେ ପେଷ୍ଟ ଟାଇପ ର ଦିଅନ୍ତି। ମସଲା ଟା ଦିଅନ୍ତି ତା ଉପରେ ଆଉ ଗୋଟେ ଦିଅନ୍ତି ଯେମିତି ଗୋଟେ ଯେମିତି ପାଓ ଭାଜି ଆପଣ ଯେମିତି କୁହନ୍ତି। ତା ଭିତରେ ଯେମତି ପାଓ ଦିଅନ୍ତି ସେମତି ସେଇଭଳିଆ ଗୋଟେ କରିକି ମାନେ ସିଝେଇକି ମାନେ ଯୋଉ ତେଲରେ ତେଲରେ ସିଝେଇ କଲେ ମତେ ସେଇଟା ଲଙ୍କା ଦଳିବ ରସୁଣ ଦଳିବ। ସେଇଟା ଖାଇ ବ ବହୁତ ବଢିଆ ଲାଗେ।
ହ ମୁଁ କେମିତି କରେ କହିଲେ ହଁ ହଁ ସେ ଯୋଉ ଯୋଉ ଆପଣ ଯୋଉ କହୁଛନ୍ତି। ସେଟାକୁ ପୁରା ପିସ୍ ପିସ୍ କରି ତିନି ଫାଲ ନହେଲେ ଦୁଇ ଫାଲ ତିନି ଫାଲ ଉ କ କରିବ ତାପରେ ତାକୁ ତା ସେ ତେଲ ଦେଇକି ତାପରେ ମସଲା ସବୁ ଗୋଳେଇକି। ତାପରେ ଚୁନା ଗୁଣ୍ଡ ତାପରେ ଯୋଉ ମସ ମସଳା ବଟା ମତ ସବୁ ଦେଇକି ସେଟା କରିଦେବ। ତାପରେ ଅ ପଖାଳ ସହିତ ସେଟା ଲୁଣ ରସୁଣ କଞ୍ଚା ଲଙ୍କା ଧନିଆ ପତ୍ର ଦେଇକି କର ଧନିଆ ପତ୍ର ନହେଲେ ବି ହେବ କଞ୍ଚାଲଙ୍କା ରସୁଣୁ ଲୁନ। ଲୁଣ ବି କରିବେ ବହୁତ ଭଲ ଲାଗେ। ଖାଇଛନ୍ତି ଆପଣ ସେମିତି।
ହ ମ୍ୟାମ ମୁଁ ରଖୁଚି ଆପଣଙ୍କୁ ଆଉ କେତେବେଳେ ଫେରିଲେ ଫୋନ କରିବି ଆଉ।
ହଁ।